କଣ କରୁଚନ୍ତି?
ଟିକେ ରେଷ୍ଟ ନଉଛି ଆଉ। ତମେ କଣ କରୁଚ?
ବସିଚି। ଆଉ କଣ ଖାଇଲେ ଦ୍ୱିପହରେ?
ଭାତ, ଡାଲି, ଶାଗ ଭଜା ଆଉ ହେଲା ମଞ୍ଜା ରାଇତା, କଲରା ଭଜା ଆଉ ଗୋଟେ କଣ ବାଇଗଣ ବିଲାତି ଭଜା, ଭେଣ୍ଡି ଦଳା ବଡ଼ି ଭଜା
ହୁଁ।
ଆଉ ତମେ କଣ ଖାଇଲ?
ମୁଁ ଖାଇଲି ଭାତ, ଘିଅ ଭାତ ଆଉ ଆ ଶାଗ ଭଜା, ନଡିଆ ଚଟୁଣି ଆଉ କଲରା ଭଜା, କୁନ୍ଦୁଡି ଆଳୁ ଭଜା, ବିଲା ତି ବାଇଗଣ ସନ୍ତୁଳା ହେଇଥିଲା ତାକୁ ଚକଟିକି ଖାଇଲୁ ଆଉ ଭେଣ୍ଡି ବି ଆଉ ଆଳୁ ଛେଚା ମଞ୍ଜା ତରକାରୀ ଏତିକି ଆଉ।
ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି। ଆପଣଙ୍କର?
ମଁ ଭଲ ଅଛି ସେ ଗୋଡ଼ାଟା ଟିକେ ଆଁ। ପହର ଦିନ ଖୋଲିକି ଆସିଲି ତ ଭାଙ୍ଗି ଯାଇଥିଲା ପ୍ଲାଷ୍ଟର ହେଇଥିଲା। ସେଇଟା ଟିକେ କାହିଁକି ଆଜି ଫୁଲା ଅଧିକ ହେଇଛି ଆଜି ଫୁଣି ଟିକେ ଡକ୍ଟରଙ୍କୁ ଦେଖିବା ପାଇଁ ଯିବି ଆଉ।
ଆଚ୍ଛା ମେଡିସିନ ଖାଉଚନ୍ତି।
ହଁ ଡକ୍ଟର ଦେଇଚି ମେଡିସିନ ମାସେ ବା। କିନ୍ତୁ ମାସେ ତ ହେଇନି ଚାରି ଦିନ ତିନି ଦିନ ହେଲା। ତଥାପି କାମ ପ୍ରେସର ପଇଲା କି କଣ ଟିକେ ଦେଖେଇ ଦବା ଟା ହିଁ ଠିକ।
ଆଛା ତମ ମା ପା ଅଛନ୍ତି ତମ ପାଖ
ମା ତ ପଳେଇବ କାଲି କି। ଆଉ ସିଏ ତାଙ୍କର ସାନ ଝିଅ ଆସିିକି ପହଞ୍ଚି ଗଲେଣି ଆଉ ନାତି। ଆଉ ଏଣେ ଗାଈ ଗୋରୁକୁ ଛାଡ଼ି କି ଆସିଛନ୍ତି। ସେ ଆଉ ରହିବେ ନା କାଲି କି ପଳେଇବେ ଆଉ।
ତାଙ୍କୁ ସେ ତ ତମ ମା ତ ବହୁତ କାମ କରୁଚନ୍ତି।
ମୋ କହୁଥିଲେ କି ଆପଣଙ୍କୁ।
ନାଇଁ ମୁଁ ଜାଣିଚି।
ଆଚ୍ଛା ଆଚ୍ଛା।
ତମ ମା ଙ୍କର କେତେ ଏଜ।
ସେଇ ସତୁରୀ ବାଅସ୍ତରୀ ଭିତରେ ଆଉ।
ମାନିତେ ପଡିବ ଏତେ ବୟସର ବି ସେ ବହୁତ କାମ କରୁଚନ୍ତି।
ସିଏ ତ ଏତେ ପର୍ଯ୍ୟନ୍ତ ଏତେ ବୟସ ରେ ଏତିକି କାମ କରୁଚନ୍ତି ଆମେ ସେତେ ପର୍ଯ୍ୟନ୍ତ କଣ କରି ପାରିବୁ? କରି ପାରୁନୁ। ଆଉ ଆମକୁ ଏତିକି ବେଳୁ ବହୁତ କଷ୍ଟ ହେଲାଣି ନା। ତାପରେ ଆମକୁ ଟିକେ ଟେନସନ ଆମକୁ ବେଶୀ ୱିକ୍ କରିଦଉଛି।
ହଁ।
ଆଉ। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି।
ଆମ ଘରେ ମୁଁ ମୋ ବାପା ମା ଆମର ଗୋଟେ ସାନ ଭଉଣୀ ଆମ ବଡ ବାପା ବଡ ମା ଦି ଜଣ ଭାଇ ଏବେ ତ ମୋ ଆଈ ଅଛନ୍ତି। ଘରେ।
ଆଉ ବଡବାପା କଣ କରନ୍ତି
ବଡ ବାପା ଟିଚର ଅଛନ୍ତି ବଡ ମା ଅଙ୍ଗନବାଡି ଟି ଚର ଅଛନ୍ତି ଆଉ ଭାଇ ବଡ ଭାଇ ଇଞ୍ଜିନିୟର ଅ ଅଛନ୍ତି, ଆଉ ସାନ ଭାଇ ଗାଡି଼। ଫାଡି ସବୁ ଟ୍ରାକ୍ଟର ଫାକଟର ସବୁ ସେଇ ବିଜନେସ୍ ରେ ଅଛନ୍ତି। ଆଉ ମୋ ବାପାଙ୍କର ଅଛି ଦୋକାନ ଗ୍ରୋସରୀ। ଆଉ ଆମର ଅଛି କୁକୁଡ଼ା ଫାର୍ମ। ଅଟା ଚକି ଧାନ ଚକି ଆଉ ସିମେଣ୍ଟ ଦୋକ ଦୋକାନ ଗୋଟେ ବି ଅଛି।
ଏଇ ସବୁ ଆଉ। ଆଉ। ଆଜି ତ ସ୍ନାନ ପୂର୍ଣ୍ଣିମା ଆଉ। ଆଜି। କିଛି ବୁଲିବାର୍ ସେମିତି ନାଇଁ କୋଉ ମନ୍ଦିର ଯିବାର କି କଣ।
ନା ନା ମନ୍ଦିର ଯାଇ ପାରିମିନି ଗୋଡ଼। ଚାଲି ପାରୁନି ତାପରେ ଘରେ କାମ ବହୁତ ରହୁଛି। ଆଉ ସେ ମୋ ଯାଆ ଟିକେ ବେଶୀ କାମ କରି ପାରୁ ନାହାନ୍ତି ଏଣେ ମୋ ଗୋଡ଼ ପବ୍ଲେମ। ଏଣେ ମୋ ମାଆ ଟା କେତେ କରିବ? ଛୋଟ-ଛୋଟ ଛୁଆ ସେ ତାଙ୍କ ବଡ଼ ଝିଅଟା ତା କରୁଛି ଆସିବା ଦିନଠାରୁ। ରେଷ୍ଟ ନେଇ-ନେଇ କିରି ମୁଁ ଚାହୁଁଛି ମେଡ଼ିସିନ୍ ଖାଇକି ମୋ ଗୋଡ଼ ତାଦ ଶୀଘ୍ର ଭଲ ହେଇଯାଉ ସିଏ ବି ଦେଖିଲା ବେଳକୁ ଭଲ ହଉନି। ତାପରେ ଆମେ ଗୋଟେ ଜାଗାରେ ରୁମ ଭଡା ନେଇକି ରହୁଥିଲୁ ସେଠି ସବୁ ଜିନିଷ ପତ୍ର ଥିଲା ଆଜି ସବୁ ବୁଆବୁହି ହେଲା।
ଜିନିଷ ପତ୍ର ଉପରକୁ ନେଇଯିବି ବୋଲି ଯାଇପାରୁନି ଜିନିଷଗୁଡ଼ାକ। ଲୁଗାପଟା ଅଛି ସେ ପୁଣି ତଳକୁ ଆସିବ ଏମିତି ସବୁ କରିବା ଆଉ। ସବୁ କୁଆଡେ
ଜିନିଷ ସବୁ ଆଣିଲେ ଆଜି।
ହଁ।
କେତେ ଜିନିଷ ଥିଲା କି?
ତଟ ଡଲାଅଟ ରେ ପୁର ଫୁଲ ହେଇଗଲା ଆଉ। ଦି ବର୍ଷ ହେଲା ରହିଲୁଣି ଆମେ ତିନି ଜଣ ଲୋକଙ୍କର। ଶୀତ ଦିନ ପୋଷାକ୍, ଗରମ ଦିନ ପୋଷାକ୍। ସବୁ ଜିନିଷ ଆସିଲା ନା ଆଉ ଯହା ବି ହେଲେ ହବ ନା।
ହୁଁ।
ଆଚ୍ଛା ସେଠି କିଏ କିଏ ରୁହନ୍ତି କି ଆପଣ?
ଆମ ସାନ ଝିଅର ମୋର ତା ବାପାଙ୍କର ତିନି ଜଣ ରହୁଥିଲୁ।
ହୁଁ।
ଯେହେତୁ ଆମର ଘର କାମ ସରିଲାଣି ଲାଟିନ୍ ସୁବିଧା ନଥିଲା ମ ରହୁଥିଲୁ। ଆଉ ଏବେ ତ ଲାଟିନ୍ ସୁବିଧା ହେଲାଣି ଆଉ କଣ ପାଇଁ ରହିବୁ। ସେଥିପାଇଁ ପଳିଆସିଲୁ ଆଉ।
ଆଉ ଆପଣଙ୍କ ଝିଅ ବେଳ ର କିଛି ସେମିତି ମନେ ଅଛି। କିଛି ସ୍ମୃତି କି କଣ ମାନେ ଯୋଉଟା ମାନେ ବହୁତ ମାନେ ମନେ ପଡେ ସେଇ ଜିନିଷ ଟା କି ମୋ ସହିତ ଇଏ ହେଇଥିଲା କି କଣ? ଭଲ କି ଖରାପ୍।
ହଁ ଅଛି। ଭଲ ବି ଅଛି ଖରାପ ବି ଅଛି ଥରେ ମୋର ଅ ସେଭେନଥେ୍ କ୍ଲାସ ର ଏକ୍ସାମ ଥିଲା ମାନେ ପୁରା ବାର୍ଷିକ ପ ସେଟା ଯୋଉ କୁହନ୍ତି, ସେଇଟା ପୁରା ମୁଁ କଣ କଲି ନା ତା ଆଗ ଦିନ ଯାତ୍ରା ଦେଖିକି ଶୁଣିଯାଇଛି-ଶୁଣିଯାଇଛି ଆମ ଘରେ ଆଉ କେହି ଡାକୁନାହାନ୍ତି। ତ ତାର ପାଠର ମନ ନାହିଁ ଯାତ୍ରା ଦେଖି ଯାଉଛି ରାତି ପାଇଁ ପରୀକ୍ଷା। ତାର ଚିନ୍ତା ନାହିଁ ଏହା କହି-କେହି ଡାକୁନାହାନ୍ତି ମୋର ଗୋଟେ ମିନା ବୋଲି ଗୋଟେ ସାଙ୍ଗ ଟେ ସିଏ ଆସିଛି ମତେ
ତମ ଘରେ ଜାଣିଛ ନା ତମ ପରୀକ୍ଷା
ହଁ ପରୀକ୍ଷା ଥିଲା ଜାଣିଥିଲ ସେମାନେ ରାଗରେ ଡାକିଲେ ସେମାନେ ମନା କରୁଥିଲେ ନା। ପରୀକ୍ଷା ଅଛି ତୁ ଯାତ୍ରା ଦେଖତେ ଯାନ ମୁଁ କହିଲି ହଁ ତ ମୁଁ ଯିବି ଆଉ। ଆଉ ସେଥିପାଇଁ କହିଲେ ତାର ପରୀକ୍ଷା ଦଉ ନଦଉ ମତେ ଆଉ ଡାକିଲେନି। ମୋର ଗୋଟେ ସାଙ୍ଗ ଯିଏ ରିନା ସେ ସବୁବେଳେ ମୋ ମୋ ପାଖକୁ ଆସେ ଆଗରେ ସେ ବାହାରିକି ଆସିବ ଆଉ ମୋ ସାଙ୍ଗରେ ଖାଇବ। ଖାଇକି ଆମେ ଗୋଟେ ସାଇକେଲ ରେ ଯାଉ ସିଏ କଣ କର ନା ସିଏ ଆଉ ସେତେବେଳେ ତ ଏତେ ମୋବାଇଲ ଫୋବାଇଲ ନଥିଲା ନା ସିଏ ତାର ନଟା ପଳେଇ ଆଇଲାଣି ବାହାରକୁ ଆସିକି ମତେ ଡାକି-ଡାକି-ଡାକି ମୁଁ ସକାଳେ ଆଉ ଶୁଣିନି ଶୁଣିନି ମୁଁ କହିଲି ମୁଁ ଆଉ ପରୀକ୍ଷା ଦେବିନି ତୁ ଯା ପଳା। ସିଏ ତାର ପଳେଇଛି ଦଶଟା ବାଜିଲାଣି ମୁଁ ଉଠିକି ଚଟ କି ଆମ ବୋଉ ଆସିକି ଡାକିଲା କହିଲା ରିନା ଆସିକି ବସି ବସି ଗଲାଣି ତୁ ପରୀକ୍ଷା ଦେଇ
ସେ ଝିଅ ଟା ବି ଆସିକି ଡାକିଲେ ଆପଣ ଉଠିଲେନି
ନା ସିଏ ତାର ପଳେଇଲା ଚାଲିଲ କି ମୁଁ କଣ କଲେ ଦାନ୍ତ ଘଷି ନାହିଁ କି ମୁହ ଧୋଇ ନାହିଁ ଉଠିକି ଖାଲି ମୋ ତା ଧୋଇଚି କିଛି ଖାଇନହିଁ ପୁରା ଖାଲିଟ ଟିକେ ଖାଲି ପାନିଆ ମାରିଦେଲି ସାଇ ତେଲୁପୁରା ବେଲ୍ଟ ଧରିଛି ଆଉ କିଛି ନାହିଁ ସାଇକେଲ ପୁରା ସ୍ତି ନେଇକି ଯାଉଥିବେ ଆମର ଗୋଟେ ବଜାର ଅଛି ବଜାର ଆମ ଘର ମଝା ମଝି ଝିର ସାଇକଲ ଏତେ ଜୋର ସ୍ପୀ କଲା ଯେ ମୁଁ ଗୋଟେ ଜାଗାରେ ଛିଟିକି ପିଲି ଛିନଡି ମିନିଡି ଲାଇକ୍ସ କାଇହିଁକି ଯହା ଗଲା ବେଳକୁ କାଗଜ ଦିଆ ସରିକି କଶ୍ଚେନ ଦବା ଆରମ୍ଭ କରିଦେଲେ ହଲୋ ସାର୍ ଆମର ଗୋଟେ ଅ ମାନେ ସାର୍ ଅଛନ୍ତି ବିଜ୍ଞାନ ପଢାନ୍ତି ଆମ ଘର ପାଖାପାଖିରେ ସିଏ କହିଲେ କଣ ଗେ ରାଧୁ ଆଜି ବୋଧେ ଯାତ୍ରା କାଲି ଯାଇଥିଲୁ ବୋଧେ ସେଇ ନେଇକି ସୁ ଭ ସେ ବାହାରେ ଠିଆ ହବା ହ ସେଇଠୁ ତାପରେ ଆମର ଗୋଟେ ପିଅନଗ ବି ଗୋଟେ ମୋର ଗୋଟେ ଦାଦା ହିସାବବ ଗୋଲେ ସାର ଛାଡ଼ିଦିଅ ଛୋଟ ଛୁଆଟା କାହିଁକି ତା ସାଙ୍ଗରେ ନାଗିଛନ୍ତି ଦିଅନ୍ତୁ ହେଟୁ କଇଲେ। ସେଠୁ ସାର ଛାଡିଲେ ତାପରେ ମତେ କହିଲେ କାଗଜ ରୀନା ମୋ ମୋ ପାଖାପାଖିର ତାର ପଡିଥିଲା ନା ସିଏ ଦେଇକି ରଖିଦେଇଛି କାଗଜ କ୍ୱେଷ୍ଟିନେ ଦିଟା ରଖିଦେଇଛି କହିଲେ ସାର୍ ତା ଦେହ ଭଲ ନାହିଁ ସେ ଟିକେ ଆସୁଛି ଆଉ ମତେ କହିଲା ଯେ କାଗଜ କୋସ୍ତିନେ ରଖିଦେଇଥିବୁ ଆଗର ଯା ଆଉ ସେ ମେଡିସିନ ଖାଇିକି ଆସିବ ସେ ବହୁତ ସେଭ୍ କରିଦେଇଥିଲା ସେଇଠୁ ମୁଁ କଣ କିଲ ଯାଇ ପହଞ୍ଚେଇି ପହି ସାରିଲା ପରେ ସାରେ ମୋତେ ଭିତରୁ କୁ ଛାଡିଲେ ହେଥିପରୀକ୍ଷା ସରିଲା ପରେ ସାର୍ କହିଲେ କାନ ଧରିକି ଦଶଥର ଉ ବସା ସେଇଟା ହୁଏତ ମୋ ଜୀବନ ହଁ ତାମାନେ ତାପରେ କହିଲେ ତୁ ଏତେ ଜୋର ବୋଧେ ଆସିଛୁ ତ ଗୁଡା ହାତ ବୋଧେ କୋଉଠ ବା ପାଟରେ ପଡିଛୁ ସାଇକେଲ ସହ ସବୁ ଛିଣ୍ଡିଛି ସବୁ ବ୍ଲଡ ବାହାରୁଛି ମୁଁ କହିଲି ସାରେ ନା ଆମ ମୁଣ୍ଡ ମାନେ ଜୋତା ଟା ସ୍ଲିପ୍ କରିଗଲା ମୁଁ ପେଡାଲ ମାର ସେମି ପଡ଼ିଆଲା ତରବରେ ହେଇକି ଶୋଇଯାଇଛି ଯାତ୍ରା ଦେଖି ତରବରେ ହେଇକି ଆସଛୁ ସେଇଆ କ ମିଛ କହୁଛୁ କଣ ଜାଣି ନା ଏଇଟା ମୋର ବଡ ମାନେ ଆଉ ତ ଭଲ କଇତେ ଗଲେ ତ ଅ ଚ ଛୋଟ ବେଳା ମୋ ଭାଇ ମାନଙ୍କ ସାଙ୍ଗର ଆଜି ମାନେ କାଲି ଦେଖିବାକୁ ଯିବି ନା ଯିବି ମୋର କଣ୍ଡିସନ୍ ମତେ ଯିଏ କାଲି ଦେଖିତେ ନବ କୁହ ରାକ୍ଷୀ ବାନ୍ଧିନି ରାଖୀ ପୂର୍ଣ୍ଣିମାର କିଏ ମତେ ଫିଲ୍ମ ଦେଖିବାକୁ ନବ କୁହ ମୁଁ ଆଜି ରାତି ବାନ୍ଧିବି ଗୋଟେ ଫିଲ୍ମ କିନ୍ତୁ ହଲକୁ ଯିବି ଦିଥର ତିନି ଥର ନା ଖା ଦେଖିବା ପାଇଁ ଯୁଆଡେ ପିଳ ମାନେ ଜାଟକ ହଉ ପା ଡ୍ରାମା ହବ ଆଜି ପୁ ହବ ମୁଁ ଛାଡେନି କିଛି ସବୁ ଉୁଡାକ ଦେଖିବି ମୁଁ କହିମି ଜିମି ମାନେ ଜିମି ଵହୁତୁ ଆଡେ ବୁଲେ ଆମ ଗାଁ ରେ ଏମିତି ଯିଏ ଛୁଆ ମା ହେବେ ବୁଢୀ ମା ହେବେ ସେ ସବୁ ତାଙ୍କ ଭଉଣୀ ମାନଙ୍କ ଘରକୁ ଯିବେ କି ନହେଲେ ତାଙ୍କ ବାପ ଘରକୁ ଯିବେ ଆସ କହିବ ପଇଁଚାଳିଶ ଟ ଆମ ସାଙ୍ଗରେ ଆମ ଘର ମୋ ଭାଇ ଗୋରେ ମନା କରେ ତ ସ ଯୁଆଡେ ତମେ ଯୁଆଡେ ଯାଉଛ ତମ କାଇଁ ଡାକୁଛ ନାଁ ଏକାଠିଟ ଘି ନା ଅ ସେ ମ ସଙ୍ଗନା ମୁଁ ବହୁତ ଆଡେ ବୁଲିଛି ଯିଏ ଡାକିଲ ଚାଲିଲି। ଆଉ ମୋ ପିସିଗରେ ମୁଁ ରହିଛି ଦି ବର୍ଷ। ମୋ ମାମୁଁ ଘରେ ରହିଛି ଦୁ ବର୍ଷ ଏଇଭଳିଆ ହେଇକି ସବୁ ମୋ ପାଠ ପଢା ଏପଟ ସେପଟେ ହେଇଗଲା। ହ
ଆଚ୍ଛା ଆଉ ଆପଣଙ୍କ ଯାହା କଣ କରୁଛନ୍ତି ଲୁଚି ଲୁଚି ଶୁଣୁଛନ୍ତି ବୋଧେ। ହଉ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ରଖୁଛି ପରେ କଥା ହେବା। ରଖି ଦିଅନ୍ତୁ। ହଁ।